ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର କେମ୍ ତି ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି ଭଲ ଅଛି ଆପଣ କେ କେମ୍ ତି ଅଛନ୍ତି?
ଆଛା ହଉ ସାର୍ କଣ କରୁଚନ୍ତି?
ଆଜ୍ଞା ବର୍ତ୍ତମାନ୍ ଖାଇଲୁ ଅଛୁ ଏମିତି ବସିଥିଲି ବାହାରେ ଆଜ୍ଞା। ଆପଣ ଖାଇଲେଣି?
ଆ ସାର୍ ମ ଫାଇି
ଓହୋ ଆଜ୍ଞା ଓଃ। ଭାତ ଡାଲି ଉଣି ଆଳୁ ଭଜା ହେଇଥିଲା ତ ଆଉ ଏମ୍ ତି ଖାଇଚୁ ଆଉ ଆପଣ?
ସାର୍ ମୁଁ ମୁଁ ଖାଇଥିଲି ଆମର ଭାତ ଡାଲ୍ ମା ଆଉ କୋବି ଭଜା ହେଇଥିଲା ତ ଖାଇଥିଲି।
ଓ ହୋ ତାହେଲେ ଆପଣ ନିଜେ ରୋଷେଇ କରୁଚନ୍ତି?
ନାଇଁ ନାଇଁ ବ୍ରହ୍ମା ରୋଷେଇ କରୁଚନ୍ତି।
ଅହ। ହଁ ହେଲେ ଆପଣ ଗୋଟେ ସବୁ ପରିବାର ସ ରହୁଚନ୍ତି ଆପଣ?
ଆଜ୍ଞା ଆଜ୍ଞା।
ହଁ ତାହେଲେ ତ କେତେ ସ୍ୱା କେତେ ସ୍ଵାଦିଷ୍ଟ ସ୍ଵାଦିଷ୍ଟ ଖାଦ୍ୟ ଖା ଖାଇ ପାରୁଥିବେ ମାଙ୍କ ଠାରେ ରହିକି ପୁଣି ଆଉ ଆଉ ନିଜ ଇଛାରେ ଖାଇପାରୁଥିବେ। ଆମେ ମାନେ ଏତେ ଦୂରରେ ଥାଇକି ବାବା ମାଙ୍କର ଖାଦ୍ୟକୁ ଆମେ କେତେ ମନେ ପକଉଚୁ ତାଙ୍କ ଠାରୁ ତା ତାଙ୍କ ଦ୍ଵାରା ଆମେ ପାଇପାରୁନୁ ହେଲେ ଆପଣତ ପରିବାର ସହ ରହୁଛନ୍ତି ବାପା ମାଙ୍କର ଆଉ ନିଜ ଇଚ୍ଛାରେ ଖାଇ ପାରୁଛନ୍ତି।
ଆଜ୍ଞା ଆଁ ଆପଣ ଏଇ ଯୋଉ
ହଁ।
ମୁଁ ଖାଲି ଆମର ଏଇ ଯୋଉ ଆମର ସଡ଼କ ସୁରକ୍ଷା ବିଷୟରେ କଣ କଇଁବା ପାଇଁ ଚାହିଁବେ?
ନିହାତି ଆଜ୍ଞା ନିହାତି ନିହାତି। ଆପଣ ଏମିତି ଯାଉଛନ୍ତି ମାର୍କେଟ କଣ ସ୍କୁଟି ଚଲେଇ
ଆଜ୍ଞା ମୁଁ ମୁଁ ମୋପାଇଁ କେମିତି ଆମର ସଡ଼କ ସୁରକ୍ଷା ବିଷୟରେ କିଛି ଆମର ସଡ଼କ ସୁରକ୍ଷା ହଉଚି ଆମ ସମସ୍ତଙ୍କ ଜୀବନ ସୁରକ୍ଷା ସହିତ ନାକଣ କହୁଚନ୍ତି ସାର୍?
ଆଜ୍ଞା ନିହାତି ନିହାତି।
ଆଜ୍ଞା ଆଉ ଆମର ଯୋଉ ଏଇ ରାସ୍ତାରେ ନିୟମ ନିୟମ ମାନି ଚାଲିବା ଅତ୍ୟନ୍ତ ଆବଶ୍ୟକ ଯୋଉ ଆମର ସରକାର୍ ବା ଆମର ଯୋଉ ପୋଲିସ ମାନେ ଯୋଉ ଜଗିଥାଉଚନ୍ତି। ଆମର ସେସବୁ ଯୋଉ କରୁଚନ୍ତି କାମ ସେସବୁ ଆମେ ରାସ୍ତାରେ ଆମେ ନିୟମ ମାନି ଚାଲିବା ଅତ୍ୟନ୍ତ ଆବଶ୍ୟକ ଆମ ପାଇଁ
ନିହାତି ଆଜ୍ଞା ଆଉ ବର୍ତ୍ତମାନେ ଆମେ ଯୋଉ ଯୋଉ ପରିସ୍ଥିତି ହଁ ଯେତେଯେ ଗହଳି ହଉଛନ୍ତି ରାସ୍ତାରେ ଯାକରେ ତ ନିହାତି ଆମ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆମେ ଧନ୍ୟବାଦ ଦେବା ତାଙ୍କେ କେତେ ସୁରକ୍ଷା ରଖିକି ଆମକୁ
ଆଜ୍ଞା ଆଜ୍ଞା ନା ଖରା ନୁହଁ ଝଡ଼ି ବର୍ଷା କିଛି ନୁହଁ ଏରିଆ ସାରା ଅପ୍ ଦେଖନ୍ତୁ ଏବେ ଯୋଉ ପୋଲିସ୍ ମାନେ ଖରା ଝଡ଼ି ବର୍ଷା କିଛି ମାନନ୍ତିନି ଆଉ ଆମର ଜଗି ରୁହନ୍ତି ଆଉ ସେଇଠି ଜଗିକି ସବୁ ଦେଖନ୍ତି ଯିବା ଆସବା ଲୋକ ମାନଙ୍କର ସବୁ ସୁରକ୍ଷା ଦେଖନ୍ତି। ତ ପୋଲିସ ମାନେବି ଆମ ପାଇଁ ବହୁତ୍ କିଛି କରୁଚନ୍ତି। ଆମର ଟ୍ରାଫିକ ମାନେ ଟ୍ରାଫିକ୍ ପୋଲିସ୍ ମାନେ ତ ସେଥିପାଇଁ ଆମେ ଅ ମାନେ ଆମେ ସବୁ ସବୁ ଆମେ ନିୟମ ମାନିବା ନିହାତି ଦରକାର ଯେପରିକି ଯେମିତି ଆମେ ହେଲମେଟ୍ ପିନ୍ଧିବା ଦରକାର ଆଉ ଦୁଇ ଚକିଆ ଯାନ ମାନେ ଚାଳକ ପାଇଁ ଆମେ ଜୀବନ ରକ୍ଷା କରେ ହେଲମେଟଟା ଆମର ଦୁଇ ଚକିଆ ଗାଡ଼ିରେ ଆମର ଇଏ ହେଲମେଟଟା ଜୀବନ ରକ୍ଷା କରେ ଆମର ଏଇ ଯୋଉ ଆମେ କାର କି ବୁଲର ଯଦି ଚଲଉଚୁ ଆମେ ଆମେ ସିଟ୍ ବ୍ଲେଟ୍ ବ୍ୟବହାର କରିବା ଦରକାର ବା
ନିହାତି ଆଜ୍ଞା ସ ସେଇଟା ତ ନିହାତି ଆମର କର୍ତ୍ତବ୍ୟ ମଧ୍ୟ ଆମେ ଯୋଉଟା ଶିଖିଛେ ଶିଖୁଛେ ହଁ ଆମେ ଯୋଉ ପିଲା ବେଳରୁ ଶିକିଚେ ଦେଖି ଆସଚେ ଆମେ ଗାଡ଼ିରୁ ସଡ଼କ ସୁରକ୍ଷା ନିମନ୍ତେ ତ ଆମେ ନିଜର ସ ନିଜର ସୁରକ୍ଷା ନିମନ୍ତେ ଆଉ ଅନ୍ୟର ସୁରକ୍ଷା ନିମନ୍ତେ ମଧ୍ୟ
ଆମେ ମଧ୍ୟ ପାନ କରିକି ବି ଆମେ ଏଇ ଗାଡି ଚଳେଇବା ମାନେ ଅତ୍ୟନ୍ତ ଆମର ଜନ୍ତୁନାକାର ନା କଣ କହୁଛନ୍ତି। ତାର ଆମେ ମଦ୍ୟପାନ କରିକି ଯଦି ଗାଡି ଚଲେଇବା ତ ଆମ ପାଇଁ କ୍ଷତିକାରକ ଆମ ପାଇଁ କ୍ଷ ଆଉ ଆମର ଅ ସମାଜ ପାଇଁ ବି କ୍ଷତିକାରାରକ ଆମ ପାଇଁ ଆଉ କିଏ ବି ପଡିଯିବେ। ଆମ ପାଇଁ ଆଉ କିଏ ବି କଷ୍ଟ ପାଇବେ।
ନିହାତି ଆମେ ନିଜର ନିଜ ନିଜେ ତ କଷ୍ଟ ଦଉଛେ ଆମେ ନିଜର ଜଣାତାରେ ହଉ ଅଜଣାତାରେ ହଉ ସ ଦୁଃଖରେ ଆଉ ଦୁଃଖରେ କିନ୍ତୁ ଆମେ ଇଏ କରିଦଉଛ କେନ୍ତେ କିନ୍ତୁ ଗଲାବେଳେ ଯଦି ଆମ ଦ୍ଵାରା କିଏ ଯଦି ମାଡ ହେଇ ଯାଉଛନ୍ତି କି ଆମ ଦ୍ଵାରା କିଏ ଯଦି ଚାଷ ଦୁର୍ଘଟଣାରେ ଘଟୁଛନ୍ତି ତ କେତେ ଯୋଉ କଷ୍ଟ ହବ ନି ମ ତାଙ୍କେ ସେ କେତେ କଷ୍ଟ ପାଇବେ।
ଆଜ୍ଞା ଏବେ ଦେଖନ୍ତୁ ଆମେ ଏଇ ଯୋଉ ଆଜ୍ଞା ଏଇ ଯୋଉ ଟ୍ରାଫିକ ସିଗ୍ନାଲ। ମାନେ ଆମକୁ ମାନିବା ନିହାତି ଦରକାର ଆମର ଏଇଟା ଦାୟିତ୍ଵ ଗୋଟେ। ଟ୍ରାଫିକ ସିଗ ସିଗ୍ନାଲ ମାନିବା ଟା ଆଉ ଏଇ ଯୋଉ ଆମର ଅତି ଦ୍ରୁତ ଦ୍ରୁତ ଗତିରେ ଗାଡି ଚଳେଇବା ଆମର ଦୁର୍ଘଟଣା ର କାରଣ ହୁଏ, ଏ ସବୁ ଜିନିଷ।
ଆଜ୍ଞା ଆଜ୍ଞା ନିହାତି। ଯୋଉ ଏ ବର୍ତ୍ତମାନ ପିଲାମାନଙ୍କୁ ମଧ୍ୟ ଦେଖିବାକୁ ପାଉଛି ଯୋଉ ମାନେ କି ଯୋଉ ସ୍ପିଡରେ ଯାଉଛନ୍ତି ଗାଡି ଯାକ ବହୁତ ଦ୍ରୁତଗତିରେ ଯାଉଛନ୍ତି ଯାହା ଦ୍ଵାରା ଆ ଯୋଉ ଶାଉ ମାନେ ଶବ୍ଦ ତ ଶବ୍ଦ ବହୁତ ସ ମାନେ ପ୍ରଦୂଷଣ ହଉଛି ପୁଣି ଯୋଉ ଆଖ ପାଖରେ ଯୋଉ ଲୋକମାନେ ଯାଉଛନ୍ତି ତାଙ୍କେ ମଧ୍ୟ ଗୋଟେ ଭୟଭିତ ଭିତ ହେଇ ଯାଉଛନ୍ତି କାରଣ ତାଙ୍କ ଦ୍ଵାରା ଯୋଉ କେତେ ଯେ ଅସୁବିଧାରେ ପଡୁଛନ୍ତି ଲୋକମାନେ ତାଙ୍କେ ଯଦି କାହାକୁ ଗାଡି ଲଗେଇଦେଲେ ତ ନିଜେ ତ ନିଜେ କିଛି ଉଁ ଅସୁବିଧା ହେବେ ପୁଣି ସାମ୍ନା ଲୋକ ମଧ୍ୟ ଅ ଅସୁବିଧାରେ ପଡିବେ ତ ଏଇଗୁଡାକ ମଧ୍ୟ ଯେ ଆମେ ଆମେ ସଚେତନ ହେବା ଦରକାର ଆଉ ଲୋକ
ଆଜ୍ଞା ଆଜ୍ଞା ଆମେ ଏଇ ଯୋଉ ରାସ୍ତା ପାର ଯେତେବେଳେ ଆମେ କରୁଛେ ରାସ୍ତା ପାର କରିବା ଟାଇମରେ ମଧ୍ୟ ଆମେ ଏ ସେଇ ସମୟରେ ମଧ୍ୟ ଆମେ ଦୁଇ ପଟେ ଦେଖ ଦେଖିବା ଉଚିତ କୋଉ ପଟେ ଗାଡି ଆସୁଛି କୋଉ ପଟେ ନୁହଁ ଆଉ ଏବଂ ଏଇ ଯୋଉ ଆମର ଆ ପାଦ ପାଦଚାରୀ ମାନେ ଯୋଉ ଆମର ଏଇ ଯୋଉ ପାଦଚାରୀ ମାନେ ଆମର ଯୋଉ ଫୁଟପାଥ ବ୍ୟବହାର କରିବା ମାନେ ଦରକାର୍।
ହଁ ଏବେ ଯୋଉ ଯେତେ ସବୁ ରୋଡ ରାସ୍ତା ତିଆରି ହେଇଛି ସବୁ ତ ସେମିତି ତିଆରି ହେଲାଣି। ଆଉ ଆମେ ମଧ୍ୟ ଲୋକଙ୍କୁ ମଧ୍ୟ ସଚେତନ ଜଣେଇବାକୁ ପଡିବ ସେଗୁଡ଼ାକ
ଆଉ ଆମର ଏଇ ଯୋଉ ଗାଡି ଚଲେଇବା ସମୟରେ ମୋବାଇଲ ବ୍ୟବହାର କରିବା ଖରାପ ଅଭ୍ୟାସ। ଗାଡି ଚଲେଇବା ସମୟରେ ମୋବାଇଲ ବି ବ୍ୟବହାର କରିବା କଥା ନୁହଁ। ଆଉ ଆମର ଏଇ ଯୋଉ ସଡ଼କ ସଡ଼କ ଚିହ୍ନ ଯୋଉ ଅଛି ଆମର ସେଇ ସଡ଼କ ଚିହ୍ନରେ ଓ ଯୋଉ ସଂଙ୍କେତ ଗୁଡିକ ଯୋଉ ଧ୍ୟାନ ଦେଇ ମାନିବା ଉଚିତ ଆମର ଯୋଉ ସଡକରେ ଯୋଉ ସ ସଂଙ୍କେତ ପାଇଁ ଯୋଉ ଦେଇଥାଉଛନ୍ତି ସେ ଚିହ୍ନ ଗୁଡାକୁ ଯୋଉ ଦେଉଛନ୍ତି। ସେ ଚିହ୍ନ ଦେଖିକି ଆମେ ଧ୍ୟାନ ଦେଇକି ସେଇଟାକୁ ମାନିବା ଉଚିତ୍।
ଆଜ୍ଞା ଆ ଏଇଗୁଡାକ ସବୁ ନିହାତି ନିହାତି ଆମ ଛ ଆମେ ପିଲାମାନଙ୍କୁ ମଧ୍ୟ ଶିଖେଇବା ଆଉ ବର୍ତ୍ତମାନ ଯୋଉ ଯୁବପିଢି ଆସୁଛନ୍ତି ତାଙ୍କୁ ମଧ୍ୟ ଶିଖେଇବାକୁ ପଡିବ, ଆଉ ଆମେ ମଧ୍ୟ ଯେତେ ଶିଖିବା ସେତେ ଲୋକଙ୍କୁ କହିବା ଯେତେ ଲୋକ ସତକ ସୁଚକ ଜଣେଇବା ସେତିକି ଆମ ପ୍ରତି ଭଲ ଆମ ସମାଜ ପାଇଁ ଭଲ। ଆଉ ଆଉ ଆମ ଭବିଷ୍ୟତ ପାଇଁ ଆମ ଭଲ ହବ ସେଟା
ଆଜ୍ଞା ନିହାତି। ଏବେ ଦେଖନ୍ତୁ ଛୋଟ ଛୋଟ ପିଲା ମୋ ଆମ ମାନଙ୍କର। ଯେ ଶିଶୁ ମାନଙ୍କୁ ସଡକ ସୁରିୟା ନିୟମ ଶିଖାଇବା ଆବଶ୍ୟକ ଏଇ ଯୋଉ ଛୋଟ ଛୋଟ ପିଲାମାନେ ଆମର ଯୋଉ ସ୍କୁଲ ବିଦ୍ୟାଳୟରେ ଯୋଉ ପଢୁଛନ୍ତି, ସେମାନଙ୍କୁ ଆମେ ସଡକ ସୁରକ୍ଷା ବିଷୟରେ ବି ଶିଖେଇବା ବୋ ନିହାତି ଆବଶ୍ୟକ।
ଆଜ୍ଞା ଆଜ୍ଞା। ହଁ ସେମାନେ ତ ଆମର ଆଗାମୀ ଭବିଷ୍ୟତ ସେମାନଙ୍କୁ ପୁଣି ଭଲ ଭାବରେ ଶିଖେଇଲେ ହିଁ ଏଗୁଡାକ ତାଙ୍କେ ଯେମିତି କି ହୁଁ ନାଇଁ ଏମିତି କରନି କି ତାଙ୍କୁ ଜଷ୍ଟ ଅଧିକ ଭାବରେ ଇଏ ଚା ଚାପ ଦେଇକି ଯଦି ବୁଝେଇବା ଏବେ ବର୍ତ୍ତମାନ ତମେ ଚଲାଅନି ଯଦି ଚଲଉଛ, ତା ହେଲେ ମୁଣ୍ଡରେ ତମେ ହେଲମେଟ ପିନ୍ଧିକି ଚଲାଅ ବୋଲି କହିଲେ ଯାଇକି ସେମାନେ ବୁଝିବେ କି ଆଗକୁ ସେମାନେ ସବୁବେଳେ
ଆଜ୍ଞା।
ହଁ।
ଏବେ ଦେଖନ୍ତୁ ଆମର ଗା-ଗାଡି ଚଲେଇବା ସମୟରେ ଯୋଉ ଆମେ ସାବଧାନତା ଅତ୍ୟନ୍ତ ଜରୁରୀ। ଆମେ ଗାଡି ଚଲେଇବା ସମୟରେ ଆମର ନିଜର ସାବଧାନ ରଖିବା ଆମର ଅ ଅତ୍ୟନ୍ତ ଜରୁରୀ।
ଆଜ୍ଞା। ନିହାତି। ନିହାତି। ନିହାତି।
ଏଗୁଡାକ ଆଜ୍ଞା ବର୍ତ୍ତମାନ ହଁ ସହର ମାନଙ୍କର ପିଲାମାନେ ଲୋକମାନେ ସବୁ ଜାଣି ସାରିଲେଣି କିନ୍ତୁ ଯୋଉ ଗାଁ ଗହଳି ନ ରହିଲେ ସେମାନଙ୍କୁ ମଧ୍ୟ ଆମେ ମାନେ ଯେତେ ସବୁ ପାରୁଛେ ସଚେତନା ଦେବା ଦରକାର। ଆଉ ପ୍ରତ୍ୟେକ ମାସକୁୁ ହଉ କି ବର୍ଷଟେ ହଉ ଗୋଟେ ଗୋଟେ ଏମିତି ସମାଜରେ ଗୋଟେ ଗୋଟେ କମିଟି ତିଆରି କରିକି ମିଟିଂ କରିକି ଆମେ ଏଇ ସଡକ ସୁରକ୍ଷା ଭିତରେ କିଛି କିଛି ଲୋକମାନଙ୍କୁ ଉପଦେଶ ଦେଲେ କି ଲା-ଲୋକଙ୍କୁ ଏ-ଏଇ ଭିତରେ ସଚେତନା ଦେଲେ ଭଲ ହେଇଥାନ୍ତା।
ଆମର ଏଇ ଯୋଉ ଏଇ ଯୋଉ ଓଭରଟେକ୍ କ କରିବା ସମୟରେ ଯୋଉ ସତର୍କ ରହିବାର ଆମର ଯେ ଓଭରଟେକ୍ କରୁଛୁ, ଆମେ ଯେତେବେଳେ ସେ ଟାଇମରେ ଆମେ ସ ତର୍କ ରହିବା ମଧ୍ୟ ର ଆଉ ଏଇ ଯୋଉ ଆମେ
ଆଜ୍ଞା ଆଜ୍ଞା।
ଆମେ ଦୁର୍ଘଟଣା ଏଡାଇବା ପାଇଁ ଯୋଉ ନିୟମିତ ଗାଡି ଚେକ୍ କରିବା ଉଚିତ୍।
ଆମର ଯୋଉ ଗାଡି ଟେ ମଦ ପିଇ ଛନ୍ତି ନା ନାଇଁ ମଦ ପିଇକି ଗାଡି ଚଲଉ ଛନ୍ତି ନା ନାଇଁ। କିଏ କେ କେମିତି ଚଲାଉଛନ୍ତି, ସେମାନଙ୍କର ବୟସ ହୋଇଛି ନା ନାଇଁ? ସେ ସବୁ ପାଇଁ ଆମେ ଏ ମାନେ ଆମେ ଗାଡି ଚେକ୍ କରିବା ଦରକାର ନିହା ଆଉ ଯୋଉ ରାତିରେ ଆମେ ଗାଡି ଚଲେଇବା ସମୟରେ ଯୋଉ ଆମେ ଲାଇଟ୍ ବ୍ୟବହାର କରିବା ନିହାତି ଆବଶ୍ୟକ ତ।
ହଁ ଲାଇଟ୍ ଦେଇକି ପୁଣି ଇଣ୍ଡିକେଟର ଦେଇକି ପୁଣି ହରମ ମଧ୍ୟ ମାରିକି ଆମେ ଦେଲେ ଯାଇକି ଲୋକଙ୍କ ଆଉ ସତର୍କ ମଧ୍ୟ ହେଇପାରିବେ ଆଉ ଆମେ ମଧ୍ୟ ନିଜକୁ ସୁରକ୍ଷା କଲିବା ଭାବି ପାରିବା ମଧ୍ୟ
ଆମର ସଡ କ ସୁରକ୍ଷା ମାନିଲେ ଅନେକ ଜୀବନ ବଞ୍ଚିପାରେ ଆଉ ଆମର ଏଇ ଅବିବେକି ଚାଳନା ଦୁର୍ଘଟଣା କୁ ଆମର ଆମନ୍ତ୍ରଣ ଦିଏ ଆଉ ସେମିତି ଆମର ସମାଜରେ ସମସ୍ତେ ସଡକ ନିୟମ ପାଳନ କରିନେବା ଆଉ ଏବଂ ଉଚିତ ମଧ୍ୟ ଏଵଂ ଆମର ସଡ କିଆ ସୁରକ୍ଷା ଅଛି ଏକ ପୁଅ ସୁରକ୍ଷିତ ଜୀବନର ଆଧାର
ଆଜ୍ଞା ଆଜ୍ଞା ଏଇଟା ଯୋଉ ଦୁନିଆରେ ଯେତିକି ବି ଦୁର୍ଘଟ
ଆପଣଙ୍କ ସହିତ କଥା ହେଇକି ବହୁତ ଖୁଆସ ଆପଣଙ୍କଠୁ ବହୁତ କିଛି ଶିଖିଲି ମଧ୍ୟ ଆଉ ବହୁତ କିଛି କହିଲି ମ ଧ୍ୟ ବହୁତ ବହୁତ ଧନ୍ୟବାଦ ନମସ୍କାର ସାର୍ ରଖୁଛି
ଧନ୍ୟବାଦ ଆଜ୍ଞା ନମସ୍କାର ଆଜ୍ଞା
ନମସ୍କାର
ହ